ହଁ ଆଜ୍ଞା ସାର୍ ନମସ୍ତେ।
ନମସ୍କାର ମ୍ୟାଡ଼ାମ।
ହଁ କୁହ କିଛି ନାହିଁ ବସିଥିଲି ଆପଣ କଣ କରୁଥିଲେ।
ମୁଁ ଏଇ ଆସିଥିଲି ଟିକେ ଭୁବନେଶ୍ଵର ସପିଂ ମଲ୍ ଆଡ଼େ।
ଆଚ୍ଛା କଣ ସବୁ କିଣା କିିଣି କଲେ ନା ଖାଲି ବୁଲିବା ପାଇଁ?
ହଁ ନାଇଁ ଆସିଥିଲି ଟିକେ ଏମତି ଥିଲା ମାର୍କେଟିଂ ତ।
ହଁ ବୁଝିଲି।
ଡ୍ରେସ ଏରିକା ଦି ଚାରି ହଳ କିଣା ହେଇଛି।
ଆରେ ବା ଭଲ କଥା।
ଆଜ୍ଞା।
ହଁ ତାପରେ
ହଁ ହଉ ହଉ। ହୁଁ। ହ୍ୟାଲୋ।
ହ୍ୟାଲୋ। କୁହନ୍ତୁ କୁହନ୍ତୁ।
ହଁ ମ୍ୟାଡାମ ଆପଣଙ୍କ ଭଏସ ଟା କ୍ଲିୟର ଆସୁନି।
ଏବେ ଶୁଣା ଗଲା?
ହଁ ହଁ ଏବେ ଆସୁଛି।
ବୁଝିଲେ। ମୁଁ କଣ ଆପଣ କହୁଥିଲେ ଦିଲ୍ଲୀ ଯାଇଥିଲେ କଣ ସବୁ ସେଠି ବୁଲିଲେ?
ହଁ ଦିଲ୍ଲୀ ଯାଇଥିଲି ମୁଁ ଦିଲ୍ଲୀରେ ତ ଆମର ଇଣ୍ଡିଆ ଗେଟ୍ ଫାଷ୍ଟ ପହଞ୍ଚିଲି ଯେବେ
ହଁ।
ଇଣ୍ଡିଆ ଗେଟ୍ ଟା ବୁଲି ଗଲି ଫାଷ୍ଟ। ତାପରେ ରାତିରେ ଯାଇକି ରୁମ ନେଇଗଲି।
ହଁ। କୋଉଠି ଗୋଟେ ପାଖ ଜାଗାରେ ନେଇଥିଲେ କହୁଥିଲେ ପା।
ହଁ ଆମର ପାହାଡ ଗଞ୍ଜ ଥିଲା ରେଲୱେ ଷ୍ଟେସନ ପାଖରେ।
ଆଜ୍ଞା।
ସେଇ ପାଖରେ ନେଇଥିଲି ରେଲୱେ ଷ୍ଟେସନ ପାଖରେ।
ଆଚ୍ଛା।
ହଁ ହଁ ତ ସେଠି ରହିଲା ପରେ ଦେନ୍ ତା ପରଦିନ ସକାଳୁ ବାହାରିକି ଯାଇଥିଲି ରେ ଆକ୍ଚୁଲି ମାନେ ମୁଁ ଯୋଉ ହୋଟେଲରେ ରହୁଥିଲି
ହଁ।
ସେଇ ହୋଟେଲ୍ ରେ ହୁଁ ତାଙ୍କର ବସ୍ ଗୋଟେ ଯାଏ ବୁଲେଇବା ପାଇଁ। ଯେତେକ ସବୁ ଫେମସ
ହୁଁ
ସେଇ ସବୁ ଲୋକେସନ କୁ ତାଙ୍କ ବସ ରେ ସେ ନେଇକି ଯାଆନ୍ତି।
ଆଛା କୁଆଡ଼େ ସବୁ ନେଇକି ଯାଆନ୍ତି କେତେ ପଇସା ନିଅନ୍ତି? କଣ କେମିତି ତାର ଥିଲା?
ତିନିଶହ ଟଙ୍କା।
ଓହୋ ବୁଝିଲି ମାନେ କେତେଟା ଜାଗା ଦେଖେଇବେ ନା ନା ଗୋଟେ? ଦିନକୁ ତିନିଶହ ଟଙ୍କା?
ନାଇଁ ଗୋଟେ ଦିନକୁ ମାନେ ସିଏ ଦିଲ୍ଲୀର ପାଖାପାଖି। ସବୁ ପ୍ରସିଦ୍ଧ ଜାଗା ଗୁଡାକ ତଥାପି ଏ ଦଶ ପନ୍ଦରଟା ଭଳିଆ ଜାଗା ଆପଣ ଦେଖିପାରିବେ ଗୋଟେ ଦିନରେ।
ହଁ।
ସକାଳ ଅ ଆଠେଟା ନଅଟା ଭିତରେ ବାହାରିବେ ହୋଟେଲ୍ ରୁୁ।
ଆଚ୍ଛା।
ସେଠୁ ବାହାରିବା ପରେ ସନ୍ଧ୍ୟା ଛଅଟା ସାତେଟା ବେଳୁକୁ ଆପଣଙ୍କୁ ସେ ପୁଣି ରୁମ୍ ରେ ଆଣିକି ଛାଡିଦେବେ ଆଉ।
ଆଚ୍ଛା ବୁଝୁଲି।
ହଁ।
ହଁ ତ କୁଆଡେ ସବୁ ନେଇକି ଗଲେ ଆପଣଙ୍କୁ?
ଆଠେଟା ଆଠେଟା ବେଳୁ ବାହାରିକି ପଳେଇଲୁ ଫାଷ୍ଟ ଗଲୁ ଗୋଟେ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି ଦିଲ୍ଲୀରେ।
ଆଚ୍ଛା।
ହଁ।
ହଁ।
ତ ସେ ଲକ୍ଷ୍ମୀ ନାରାୟଣ ମନ୍ଦିର ଗଲୁ, ତାପରେ ସେଠୁ ଆପଣ କେତେ ଜାଗା ତ ଯାଇଥିଲୁ, କାହା ତା କାହା ପରେ କଣ ମନେ ପଡୁନି।
ହଁ ନାଇଁ କାହା ପରେ ନାଇଁ ଆପଣ କୋଉ-କୋଉ ଜାଗା ଯାଇଥିଲେ ମୁଁ ସେଇଟା ହିଁ ପ ଚାର୍ଲି, ହଁ-ହଁ।
ଏ ଲୋଟସ୍ ଟେମ୍ପୁଲ୍ ଜାଣିଥିବେ ଦିଲ୍ଲୀର ଏବେ ନୂଆ ହେଇଚି।
ହଁ-ହଁ ଶୁଣିଚି।
ହଁ ତ ସେଇ ଜାଗାକୁ ବି ଯାଇଥିଲୁ, ଆଉ ଲୋଟସ୍ ଟେମ୍ପ ପୁଲ୍ ଯୋଉଟା ସେଠି ସେ ମନ୍ଦିରରେ କେହି ଠାକୁର ନାହାନ୍ତି।
ଆଚ୍ଛା।
ସେଠି କେବଳ ଆପଣ ଯିବେ ଧ୍ୟାନ କରିବା ପାଇଁ।
ଓହୋ।
ହଁ।
ହଁ ତ ତା ପାଇଁ କଣ କିଛି ଟିକେଟ୍ ବ୍ୟବସ୍ଥା ଅଛି, ନା ନାଇଁ ଆପଣ ମାଗଣାରେ ସେଟା ଦର୍ଶନ କ
ନାଇଁ-ନାଇଁ ସେଇଟା ମାଗେଣାରେ ଦର୍ଶନ କରିପାରିବେ ଆପଣ ଲୋଟସ୍ ଟେମ୍ପୁଲ୍ ଯୋଉଟା ଅଛି, ସେଇଟା ମାଗେଣାରେ ଦ ର୍ଶନ୍ କରିପାରିବେ, ଏ ଲକ୍ଷ୍ମୀ ନାରାୟଣ ମନ୍ଦିର ବି ଯୋଉଟା ସେଇଟା ବି ଆପଣ ମାଗେଣାରେ ଆଉ ପ୍ରାୟତଃ କୋଉଠି ନଥାଏ, ତାପରେ ଯାଇଥିଲୁ ଆମ ର ଗାନ୍ଧୀଜି ମହାତ୍ମା ଗାନ୍ଧୀଙ୍କର ଅ ସ୍ମୃତି ପୀଠ ଯୋଉଟା ଅଛି
ଆଜ୍ଞା।
ତ
ହଁ।
ସେଇଠିକି ଯାଇଥିଲେ?
ହଁ ସେଠିକି ଯାଇଥିଲୁ। ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ, ସେଠି ମହାତ୍ମା ଗାନ୍ଧୀ ତାଙ୍କ ସହିତ ଆ ରାଜୀବ ଗାନ୍ଧୀଙ୍କର ବି ବୋଧେ ସେଇଠି ଅଛି? ଆଉ ଜଣେ ଆମର ଉ
ଆଉ?
ଦେଶ ପାଇଁ ସହିଦ ଜଣେ ହେଇଥିଲେ ମୋର ତାଙ୍କ ନାଁ ଟା ମନେ ପଡୁନି। ତାଙ୍କର ବି ସମାଧି ପୀଠ ସେଇଠି ଅଛି।
ଆଚ୍ଛା ଆଚ୍ଛା ସେ ଗୋଟେ ଜାଗାରେ ଅଛି ସବୁ।
ଗୋଟେ ଜାଗାରେ ସବୁ ଅଛି।
ହଁ ବୁଝିଲି ଆଉ କୁଆଡେ ଗଲେ?
ତାପରେ ସେଠୁ ବାହାରିକି ଯାଇଛୁ ଆମେ
ହୁଁ।
ହୁଁ।
ରାଷ୍ଟ୍ରପତି ଭବନ।
ଆଚ୍ଛା ରାଷ୍ଟ୍ରପତି ଭବନ ସଂସଦ।
ସାଂସଦ ହଁ ଆମର ହଁ ନୂଆ ସାଂସଦ ଭବନ ଆଉ ପୁରୁଣା ସାଂସଦ ଭବନ ଏବେ ଗୋଟେ ନୂଆ ହେଇଚି ଜାଣିଥିବେ?
ଆଜ୍ଞା ଜାଣିଚି।
ହଁ ଦିଟା ଯାକ ସେଇଠି ଅଛି ଗୋଟେ ନୂଆ ସାଂସଦ ଭବନ ଅଛି ଗୋଟେ ପୁରୁଣା ସାଂସଦ ଭବନ ଅଛି ସେଇ ରାଷ୍ଟ ରାଷ୍ଟ୍ରପତି ଭବନ ପାଖାପାଖି ସବୁ ତ ସେଠିକ ବି ଆପଣ ଯାଇକି ସେଠି ସେଠି ବି ଟିକେଟ ନାହିଁ ସେଠି ଆପଣ ଯାଇକି ଦୂରରୁ ଫଟୋ ଉଠେଇ ପାରିବେ। ଏ କେ ସେଠି ଗେଟ୍ ଲାଗିଚି।
ଆଚ୍ଛା ଭିତରକୁ ତ ପ୍ରବେଶ ନଥିବ ବୋଧେ?
ଦୂରରୁ ହିଁ ଆପଣ ଫଟୋ ଉଠେଇ ପାରିବେ।
ବୁଝିଲି ହଁ ତ ଆଉ?
ଆଉ ଆମର ପ୍ରଧାନମନ୍ତ୍ରୀଙ୍କର ବି କାର୍ଯ୍ୟାଳୟ ଯୋଉ ଅଛି ଆମର ନୂତନ ଭାବରେ ବନା ହେଛି ସେବା ତୀର୍ଥ ଭବନ ବାସ ତ ସେ ସେବା ସେବାତୀର୍ଥ ଭବନ ବି ଆପଣ ସେଇ ଜାଗା ବି ଦେଖିପାରିବେ ଆଉ ସେଠି ଅଛି ଆମର ହାଁ ଭାରତୀୟ ବାୟୁସେନାର
ହଁ।
ମୁଖ୍ୟ ଅଫିସ ଆମର ଯୋଉଟା ଅଛି ସେଇଟା ବି ସେଇଠି ଅଛି ସେଇଟାକୁ ବି ଆପଣ ଦେଖିପାରିବେ।
ବୁଝିଲି। ଭିତରକୁ ଯାଇଚନ୍ତି ନା ନାଇଁ?
ନାଇଁ ନାଇଁ ସେଠି ଭିତରକୁ ନାହିଁ ସେଠି ବାହାରୁ ହିଁ ବୁଲି ପାରିବେ। ଭିତ ଭିତରକୁ ସେଠି ଆପଣଙ୍କୁ ପରମିସନ ଦରକାର।
ଆଚ୍ଛା।
ହଁ।
ହଁ ତାପରେ ଆଉ କୁଆଡେ ଗଲେ?
ତ ରାଷ୍ଟ୍ରପତି ଭବନ ହେରିକା ବୁଲି ସାରିଲା ପରେ
ହଁ।
ସିଏ ଆମେ ମୁଁ ତ ତା ପୂର୍ବ ଦିନ ଇଣ୍ଡିଆ ଗେଟ ଯାଇଥିଲି ହାରି। ତଥାପି ସିଏ ପୁଣି ଥରେ ସ ଇଣ୍ଡିଆ ଗେଟ୍ ନେଇଥିଲେ
ଆଛା ହୋଉ ବୁଝିଲି।
ହଁ।
ହଁ।
ଆଉ ଆମର ଯୋଉ ପୁରୁଣା ପାଞ୍ଚଶହ ଟଙ୍କିଆ ନୋଟ ମ୍ୟାଡ଼ାାମ ଦେଖିଥିବେ?
ହଁ ଦେଖିଚି।
ତା ଦେହରେ ଗୋଟେ ଗାନ୍ଧିଜୀଙ୍କର ଦାଣ୍ଡି ଯାତ୍ରାର ଫଟୋ ଥିଲା।
ହଁ ହଁ ହଁ। ଥିଲା।
ଧାଡିରେ ସମସ୍ତେ ଯାଉଥିବେ ତ ସେ ମୂର୍ତ୍ତି ଗୁଡାକ ଯୋଉଠାର ର ଫଟୋ ସେଇଟା ସେଇଟା ପୁରା କୁର୍ତ୍ତିତକ ବି ଆମେ ଦେଖିକି ଆସିଥିଲୁ ସେ ଜାଗାରେ।
ଆଛା ବଢିଆ ଜାଗ ଆଉ ହଁ। ହୋଉ ତ ଆଉ
ତ ଆଉ କେତେ ଜାଗା ମ୍ୟାଡାାମ ବୁଲିଥିଲୁ ଆଉ କେତେଟା ଜାଗା ମୋର ମନେ ପଡୁନି।
ଆପଣ ଅକ୍ଷରଧାମ ଯାଇଥିଲେ ଦିଲ୍ଲୀର ଅକ୍ଷରଧାମ ଅଛି ଗୋଟେ ଜାଗା? ଯନ୍ତର ମନ୍ତର ଅଛି ଉ
ସେ ଦିଇଟା ଯାଇନୁ ବାକି ହଁ ଆଉ ଗୋଟେ ମେନେ ପଡିଲା ଯାଇଥିଲୁ ଲାଲକିଲା ଲାଲକିଲା ଯାଇଥିଲୁ।
ଆଜ୍ଞା।
ଲାକିଲ୍ଲା ଯାଇକି ସେଠି ବି ଆପଣ ଫଟୋ ଉଠାଇ ପାରିବେ ତାର ଭିତରକୁ ଯିବା ପି
ପ୍ରବେଶ ନାହିଁ।
ନା ଟିକେଟ ତାର କରୁଚନ୍ତି ଶହେ ନା ଦୁଇଶହ ଟଙ୍କା ପଡୁଛି ମୁଣ୍ଡ ପିଛା।
ଆଛା ବୁଝିଲି।
ହଁ ତ ଲାଲକିଲ୍ଲା ଯାଇକି ସେଠି ଆଉ ଗୋଟେ ମସ୍ଜିଦ୍ ଅଛି ଜାମା ମସଜିଦ୍ ଲାଲକିଲ୍ଲା ପାଖରେ। ହଁ ସେଠିକି ବି ଯାଇଛୁ ସେଠି ଯାଇକି ବୁଲିକି ଆସିଲୁ।
ହଁ।
ତ ଏମିତି ମୁଖ୍ୟ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ସବୁ ବୁଲେଇକି ସେ ପୁଣି ଆଣିକି ହୋଟେଲ ଆଉ ରୁମରେ ଆମକୁ ତାଙ୍କ ବସ୍ ଛାଡିଦେଲା ଆଉ।
ଆଛା ଆପଣ ଚାନ୍ଦିନ ଚୌକ ଗଲେ ନା ଯାଇନଥିଲେ?
ଚାନ୍ଦିନ ଚକ ମାର୍କେଟ ଟା ତ ଆମେ ବାହାରୁ ହିଁ ରାସ୍ତାରୁ ହିଁ ବୁଲି ଯାଇଛୁ। ଆଉ ସେମିତି ସେଠି ଆଉ କିଛି କିଣା କିିଣି ହେଇନି।
ଓହୋ ସେଠି ଗୋଟେ ପ୍ରସିଦ୍ଧ ଅଛି ମାର୍କେଟ ଶୁଣିଥିବେ ସରୋଜିନୀ
ସରୋଜିନୀ ମାର୍କେଟ ହଁ ବାସ୍ ବାସ୍ ହଁ ସେ ସରୋଜ ସରୋଜିନୀ ମାର୍କେଟ ଭିତରକୁ ଯାଇଚି ସେଠି ବି ବୁଲିଚୁ ମାର୍କେଟ ରେ।
ହଁ ତାପରେ
ସେଠି ବିହୁତ ଜିନିଷ ଆମର ସବୁ ପୋଷାକ ଯାହାବି ଅଛି ସିଏ ସବୁ କମ ଦରରେ ସେଠି ଆପଣଙ୍କୁ ମିଳିଯିବ।
ହଁ ହଁ ପୋଷାକ ସବୁ ତ ଆଉ ବି ସବୁ ତ ଚପଲ ହରିକା ବି ମିଳିଯାଏ ସବୁ ଜିନିଷ ବ୍ୟାଗ ଯାହାବି ଆପଣ ବହି ଖୋଜିବେ
ହଁ
ଆଜ୍ଞା
ହ ଫେରିଲା ପରେ ଆମେ ଲୋକାଲ ମାର୍କେ ସେଇଠି ଯାହା ଥିଲା ସେଇଟାକୁ ବୁଲିକି ପୁଣି ପଳେଇ ଆସିଲୁ ରୁମକୁ
ଓହୋ ବୁଝିଲି ସାର୍। ହଁ ସାର୍ ଧନ୍ୟବାଦ।
ଆଜ୍ଞା।